ହ ହାଲୋ ହଁ।
ଙ୍କ କରୁଚୁ?
ହଁ ଏଇ ବସଚି ଛୁଆଙ୍କୁ ପଢଉଥିଲି।
ହଁ କେତେଟା ଛୁଆ ଦିଉସନ କରୁଚୁ କି?
ହୁଁ। ନଅଟା ପିଲାଙ୍କୁ ଟିଉସନ କରୁଚି ଆଉ।
ଓ ଆଉ କେତେ ଙ୍କ ଦରମା ଦଉଚନ୍ତି ନା ଦଉନାହାନ୍ତି
ହଁ ସେନ୍ତୀ ଆଉ କାମ ଚଲଲା ଭଳିଆ ଆଉ।
ଉଁ ହୁଁ ଆଉ ସେ ପଇସା ହଁ। ଟିଉସନ କରଥିଲି ଏଇ ଛାଡିଲି ବା ଏବେ।
ହଁ କେତେ ପିଲାଙ୍କୁ ଟିଉସନ କରୁଚୁ?
ମୋର ସେଇ ପାଞ୍ଚ ଛଅଟା ହେଲା। କେତଳେ ମାନେ ଆଉ ବିଜନେସ୍ ଟା ମାନେ ଉଠି ହଉଚି କେତେବେଳେ ମାନ୍ଦା ହେଇଯାଉଛି ଆଉ।
ହଁ ପୁଆ ଠିକ୍। ହଁ ଛୁଆ ବି ଠିକ ଟାଇମ ରେ ବି ମାନେ କଣ ଦଉଚନ୍ତି କି ପଇସା?
ହଁ ଏ ବାକି ପଡିଚି କେତେ ଜାଗାରେ।
ଅ
ତାପରେ ଏଖାଥେ ଦି ମାସ କିଏ କହୁଚି ତିନି ମାସ କିଏ କହୁଚି ଏମତି ଘରେ ତ ଯାଉଚି।
ହଁ ହଁ ଟିକେ ଏକାଥରକେ ଦେଇ ଦେଇଚନ୍ତି ଆଉ।
ହୁଁ ଆଉ
ଆଉ ଙ୍କ
ଇ ଚିଡା ଲାଗିଲାଣିି ଏଇଟାକୁ।
ହଁ ଆଉ ଙ୍କ ଖାଇଚୁ କଣ?
ମୁଁ କିଛି ଖାଇନି ମତେ ଭୋକ କଲାଣି ପ୍ରବଳ। ଆମର ମୋ ବଉ ପିଠା କରିକି ଆଣିଚି।
ମ ସନ ଶଇଲା ଖାଇବୁ ବୋଧେ ଆଉ।
ହଁ ପିଠାଗଛ ହବୁ କଣ ଖାଇବୁ ଆଉ।
ହୁଁ।
ସବୁବେଳେ ଖାଇଲେ ବି ଭଲ ନୁହଁ ସବୁଳେ ଏ ଏଞ୍ଜି ବି ଖରାପ ହେଇଯିବ।
ଠିକ୍ ଟାଇମରେ ଖାଇଲେ ଭଲ।
ହଁ।
ଆଉ ତମର ଆମ୍ବ ଗଛ ପିଜୁଳି ଗଛ ସବୁ ଅଛି ନା ଘର ପାଛରେ ନା କି କି ଗଛ ଛ ସବୁ ଅଛି?
ଆମ୍ ଆମ୍ବ ଛେଳି ଅଛି କିନ୍ତୁ ହେଲେ ଆମ ଘର ପାଖରେ ନାହିଁ। ଖାଲି ଆମର ପିଜୁଳି ଗଛଟେ ଅଛି। ଦିଇଟା ଗୋଟେ ଆଗରୁ ଥିଲା ଆଉ ଗୋଟେ ହେଲା ହଁ ଏବେ ହେଲା ଫଳୁଚି ନୂଆ ନାଲି ପିଜୁଳି।
ହୁଁ।
ଆଉ ଆମ୍ବ ଗଛ ଗୁଡ଼ାକ ଆମ ବାରିରେ ଅଛି ଆମ ବାଉଁଶ ବାରିରେ।
କେତେ ଟାଏ ଅଛି ଅଛି ଆମ୍ବ ଗଛ?
ଆମ୍ବ ଗଛ ଆଗରୁ ଥିଲା ସାତ ଆଠଟା ଖଣ୍ଡ ଥିଲା। ସବୁ ମୁ ମରିଗଲାଣି ଆଉ ତିନି ଚାରିଟା ଖଣ୍ଡେ ଅଛି। ଆଉ ତ ଏଟା ନୂଆ ନୂଆ ଗଛ ସବୁ ଉଠୁଛି ସେଠି ଆଉ। ଗୋଟେ ଗୋଟେ ଆଉ। ଏବେ ଗୋଟେ ପିଜୁଳି ଗଛ ବି ସେଇ ବାରିରେ ହେଇଚି ଭଲ ପିଜୁଳି ବି ହୋଉଚି। ମିଠା ପିଜୁଳି ହଁ।
ଆଉ ଆମ୍ବ ଅଛି ନା ସରିଗଲାଣି।
ଆମ୍ବ ସରିଗଲାଣି ଏବେଠୁ ଯାହା ରହିଥାନ୍ତା ସେ ମାଙ୍କଡ଼ ଥା ସବୁ ଖାଇଦେଲା ଗଦା ଗଦଲା ସରିଗଲା। ଏବେ ଖାଲି କିଣା ଆମ୍ୱ ଆଉ।
ଆଉ ଯେତେବେଳେ ଆମ୍ବ ହଉଥିଲା ହଁ ଆଉ ଯୋଉ ଆମ୍ବ ଯେତେବେଳେ ହଉଥିଲା ସେତେବେଳେ ଖଟା ଫଟା କଣ କରିକି ରଖିଛୁ ନା ରଖିନୁ।
ହଁ ଖଟା ଗଜଥିଲ ଦିଇ ଡବା କରିକି ରଖିଛି। ଗୋଟେ କଞ୍ଚା ଆମ୍ବ ୟା ଗୋଟେ ସୁୁଖିଲା ଆମ୍ବ।
ହ ମିଠା ନା ମିଠା ନ ରାଗ।
ମିଠା ନା ରାଗ ରାଗ ମିଠା ଖଟା ମୁ ତ କିହି ଖାଇବେନି।
ହଁ।
ଆଉ ଯୋଉ ଆମ୍ବ ଶହଟାକ ମୁଁ କରିନିଏ ଟୋଟାଲି। ଆମ୍ୱ ସରା ଆଉ କିଏ କରିବ କଅନି କିଏ ଖାଇବ କଅନି? ଆଉ ସେ ଆମ୍ବ ସରା ସବୁ ଆମ ଘରେ ସମସ୍ତେ ଆମ ଶାଇରେ ସବୁ କରିଛନ୍ତି। ନିଞ୍ଚଲଛା ମୋତେ ଭଲ ଲାଗେନି
ହଁ ମାନେ ତୁ କଣ କେବେ କରିଚୁ ନା କରିନୁ?
ହଁ କରିଛି ଆଉ କରିଚି ଗୋଟେ ବର୍ଷ କରିଥିଲି ତମୋର ଇଚ୍ଛା ହେଲାନି ଖାଇବାକୁ ସେଇବାକୁ ଆଉ କରୁନି ଆଉ ଆମ୍ବ ଏଇ ତ ଖାଇବେନି ଆମ ଜେଜେ ତ ବାପେ ତ ଖାଇବେନି ମୁଁ ବାପେ ତ ଖାଆନ୍ତିନି ଆଉ ଜେଜେ ତ ଖାଇବନି। ତ ଡାଇବେିଟିସ୍।
ଆଉ କଣ ମାନେ କେମି ଆମ୍ବ ସଡା ସେ ଯୋଉ ବନାନ୍ତି କେମିତି ଟିକେ ମତେ ଟିକେ କହୁନୁ ମୁଁ ଟିକେ ବନେଇବି ଆର ବର୍ଷ ଆଡକୁ।
ଏଇ ଯୋଉ ପାଛଳା ଆମ୍ବ ତାକୁ ହେଲା ଯୋଉ ପା ଚେଇଥିବ ତାକୁ ହିଲା ଚାଁ ଚିପିକି ଆଗେ କରନ୍ତି ହେଲା ଚିପ୍ ପୁଡିକି ଏବେ ଆମର କି ଚିପ୍ ପୁଡ଼ୁନାହାଁନ୍ତି କଷ୍ଟ ହେଉଛି ବୋଲିକି ତାକୁ ଚୋପା ଛଡ଼େଇ ଦେବୁ ଚୋପା ଛଡେଇ ଦେଇକି ଆଁ
ଏଇ ଚୋପା ଟା ଚୋପା ଟା ନ ଶୁଣେଇଲେ ହବ ନାଇଁ।
ଆଉ ନାଛାଡିଲେ କେମତି ହବ ଛଡିଲେ ହେଲା ହେଲା । ଦେଖି ପୁଣି କୋଉଠି ପୋକ କି କଣ ଦେଖିକି ପୁଣି ପକେଇବ ନା?
ହୁଁ
ଦେଖିକି ପୁଣି ପକେଇବୁ ନା ଚୋପା ଚ୍
ତାପରେ କଣ ହବ?
ତାକୁ ବସେଇ ଦବୁ ଯୋଉ ଚୁଲିରେ ହେଲା ଚୁଲିରେ ବସ ଦବୁ ସେ ପୁରା ସିଝିକି ପାଣି ମରିଯିବ ଯଦି ତାପରେ ତର ଯଦି ଚାହିଁବୁ ଲଙ୍କାଗୁଣ୍ଡ ଚାହିଁବୁ ଆଉ ଟିକେ ଚିନି ପକେଇବା ପାଇଁ ଚିନି ଫିନି ହଁ ସେ ପକେଇଦବୁ ସେ ବସିଯାଇଥିବ ସକାଳୁ ଥୋଇରୁ ବସେଇଲେ ତାପରେ ତାକୁ ଚିପୁଡ଼ି ତାକୁଆ ଭାଗ ଦେଇ ତାକୁ ତେଲ ମାରିକି ଥାଳି ଫାଳିିକି କୋଉ ଜାଗାରେ ଢାଳିକି ଶୁଖେଇଦବୁ। ଶୁଖେଇ ଦେଲା ପରେ ତାପରେ ତାକୁ ଫିସ୍ ଫିସ୍ କରି ଡବାଇ ପୁରେଇ ରଖିଦବୁ କିଛି ହବନିଁ। ତାପରେ ତାର ଯେତେବେଳେ ଚାହିଁବୁ ତୋର ଭାତରେ ତାକୁ ଝୋଳ କରିକି ଖାଇ, ଖାଲି ପେଟରେ ବି ଖାଇପାରିବୁ।
ମାନେ ଖରାରେ ଭଲସେ ଥୋଇଦେମି ନହେଲେ ବା ରହିବନି ବେଶୀ ଦିନ।
ଉ ହଁ ପାଣି ମାରି ଦେଇଥିବୁ ପୁରା ପୁରା ପାଣି ମାରିଦେଇକି ତାକୁ ତେଲ ମାରିକି ନଳପଟ କରି ଶୁଖେଇବି ଛାତରେ। ଟିକେ ଜଗିବୁ ନହେଲେ କାଉ ଫାଉକୁ ଫୁମ୍ଫ ଫୁ ମାରିଦେବେ ନହେଲେ। ଆମ୍ବ ଇଏ ନା ହେଉ।
ମାଙ୍କଡ଼ ମାଙ୍କଡ଼ ଖାଇଦେବେ କରିବେ ଛାତ ଉପରେ ଜଗି ନ ରହିଲେ। ହଁ ଏ ବି ହଁ। ଖରା ଦିନିଆ ପୁରା ଗୋଟେ ଦି ଦିନରେ ରଖିଯିବ
ହଁ ଏବେ ତ ହବନି ଖରା ଦିନେ, ଖରା ଦିନେ ହେଲା ଟାଣ ଖରାରେ ଶୁଖିଯିବ ଭଲସେ।
ହ ଏବେ ବି କୋଉଠି ଆଉ ଖରା ଅଛି କି ଆମ୍ବ କୋଉଠି ଆଉ ମିଳିବ ଦେଶ ସି ଆମ୍ବ। ସେଇ ଯା କିଣା ଆମ୍ବ ତ।
କିଣା ଆମ୍ବ ଯଟାକୁ ଆସେ କଞ୍ଚା ବାହାରୁ ସେଇଟା କେବଳ ଖାଲି ଯା ଆଚାର ଫାଚ- ଖଟା କରିକି ରଖିପାରିବୁ। ଖାଇପାରିବୁ। ଆଉ କଣ ଆମ୍ବସରା ଟା ବହୁତ ଖରା ଦରକାର ନା, ସେ ଆଉ ଖରା ହବନି। ଆଉ ତାପରେ ଭଲ ସେ ତେଲ ମସଲା ନଦେଲେ ସେ ପୋକ ବି ଲାଗିଯିବ।
ହୁଁ, ହୁଁ। ତାପରେ ବି କିଣା ଆମ୍ବରେ କଣ କରିବ ଆଉ ଆମ୍ବ ସରା ସେଇ ଯା ସେଇ ଏଥରେ କିଣା ଆମ୍ବରେ ଯଦି ଖଟା ଫଟା କରିବୁ ତାହେଲେ, ଟିକେ ଇଏ ଆଉ।
ହଁ, ଖଟା କରିବୁ। ଆଉ କଣ ଏଇ ଆ ଆମ୍ବସରା କରି ହବ? ଆମ୍ବ କେତେ ରେଟ ହେଲାଣି ଆମ୍ବ।
ହଁ, ଆଉ କଣ ସେରା କିଣିକି ଆମ୍ବ ସରା ଆଉ କରିହବ?
ହୁଁ।
ହଁ, ଆମ ଘରେ ସମସ୍ତେ ଆମ୍ବସଡା ସମସ୍ତେ ତମକୁ ଭଲ ଲାଗେ? କିନ୍ତୁ, ଏଇ ଆମ୍ବ ଗଛ ତ ନାଇଁ ଆଉ। ସେଇଥିପାଇଁ ଆଉ।
ହଁ, ଆମର ଯୋଉ ଆମ୍ବ ସଢ଼ା ଯୋଉୋଟା କିଣା ହେଇକି ଆସେ ଯୋଉଟା? ସେଇଟା ମତେ ଭଲ ଲାଗେ। ଆଉ ଘରେ ଏଇଟା କି-ଭଲ କିନ୍ତୁ ଘରେ। କିନ୍ତୁ, ମୋତେ କଣ ମିଠା ଲାଗେନି। ଖଟା, ଖଟା ଲାଗେ ସେ ଭ ଖାଏନା।
ହଁ, କାଇଁ ଯୋଉ ଏଥରେ ଚିନି କି ଗୁଡ ମିଶେଇଲେ କଣ ହବନି?
ହଁ, ହବ ମିଶାନ୍ତିନି ତ କିଏ କାଳେ ଦଳି ମଳି ଖାଇବ। କାହାକୁ ଖଟା ଭଲ ଲାଗେ। କାହାକୁ ମିଠା ଭଲ ଲାଗେ।
ଓହୋ।
ଦଳିକି ଭାତରେ ଖାଉ ନାହାନ୍ତି ତମର ନାହିଁ କି ପିଜୁଳି ଗଛ, ଆମ୍ବ ଗଛ?
ନା ନା, ଆମର ପିଜୁଳି ଗଛ ଆମ୍ବ ଗଛ ନାହିଁ। ଆମର ନଡିଆ ଗଛ ସେ ଆମ ଘର ପାଖରେ ଦିଟା।
ଆମର। ଆଉ ଆମ ଘର ପାଖରେ ତାଙ୍କର ସବୁ ଅଛି ଆଉ।
ହଁ ଆମ
ତମର ପିଜୁଳି ଗଛରୁ ଏବେ ବାହାରୁଛି ନା ପିଜୁଳି?
ହଁ, ଆମର ପିଜୁଳି ବି ଅଛି। ଛୁଆ ତାଙ୍କ ପାରିକି ସବୁ ଖାଉଛନ୍ତି।
ଆଉ ଯୋଉ କଣ ମାନେ ପିଜୁଳି ତମର ବିକୁଅ, ବିକ ନା? ନା ଖାଲି ମାନେ ଘରେ ସବୁ ଛୁଆ ଖାଆନ୍ତି କିଏ?
ହୁଁ। ନାମ ବିକିବୁ। ସେ ଛୁଆଙ୍କୁ ତ ସର୍ଟ ଆମେ ବିକିବୁ। ଆଉ ବିକିିବୁ କଣ? ଛୁଆ ତ ଖାଇଦଉଛନ୍ତି ଆଉ। ଖାଉଛନ୍ତି। ଡାଇବେଟିସ ଲୋକଙ୍କ ପାଇଁ ପିଜୁଳି ବି ଭଲ। ପିଜୁଳି, ଜାମୁକୋଳି ନିଜେ ଖାଉଛନ୍ତି।
ତତେ ଭଲ ଲାଗେ ନା ପିଜୁଳି ଖାଇବା ପାଇଁ?
ହଁ ଭଲ ଲାଗେ ତା ପରେ ବେଶୀ ଖାଇପାରେ ନା ପେଟ ମୋଡେ
ପି-ପିଜୁଳି ଟା ମାନେ କଣ କହିଲୁ, ବେଶୀ ପାଚିଲେ କଣ ଭଲ ଲାଗେ? ଏଇ ଯୋଉ କଞ୍ଚା, କଞ୍ଚା ଥିବ ଚୋବେଇ ଖାଇବ ଭଲ ଲାଗିବ।
ହଁ, ମୋର ସେଇ ପିଜୁଳି ବି ଭଲ। ଆ ବେଶୀ ପାଚିଲେ ମୋର ଭଲ ନୁହଁ। ଚୋବେଇ ଖାଇବି ମୁଁ ସେଇଟା ଟିକେ ଭଲ।
ହଁ ପାଚିଲେ ଏରା ଭଲ ଲାଗେନି। ସେଇ, ସେଇ, ସେଇ ଯୋଉ ଇଏ ଥିବ ଖାଇବୁ ଭଲ ଲାଗିବ ଟିକେ।
ହଁ, ଆମର ସେଇ ଯୋଉ ବାରି ଆମ୍ବ ବାରି ଯୋଉ ପିଜୁଳି ଗଛ ଟା ଅଛି ଛୋଟ, ଛୋଟ କିନ୍ତୁ ମିଡଲ ଟାଇପ ର ସାଇଜ ଟା କିନ୍ତୁ ହେଲା ଭଲ ମାନେ ପୁରା ମିଠା ଚୋବେଇ ଖାଇବ।
ହ ଭାତ ଖାଇବୁ ଗଲା ଆଉ।
ହଁ ଆମ୍ବ ଗଛ ବି ଆମ ଆମ୍ବ ଗଉଦା ବି ବହୁତ ମିଠା। ହେ-ଏ-ଏ ବଡ
ଆମ୍ବ, ମାନେ କ ଖଟା ଆମ୍ବ ନା ପୁରା ମିଠା ପୁରା।
ପାଚିଲେ ପୁରା ମିଠା, କଞ୍ଚା ଆମ୍ବଟା ଖଟା ଲାଗେ।
ହୁଁ ହଁ
ପାଚିଲେ ମିଠା।
ହଁ କଞ୍ଚା ଆମ୍ବ ଟା ଯାହାବି ହେଲେ ଖଟା ଲାଗିବ ନା ପାଚିଗଲା ପରେ ପୁରା ଭଲ ଲାଗେ। ତାପରେ କ କଞ୍ଚା ଆମ୍ବ ଖାଇବୁ ହେଲା ଯୋଉ ଲଙ୍କା, ଲୁଣ ଆଉ ଜିରା ଇଏ ସବୁ ପକେଇକି-ଇ-ଇ ଚୋବେଇ ଖାଇବୁ ବଢିଆ ଲାଗିବ ସେଇ ଟାଇମରେ।
ହଁ ଆମ୍ବ, ପିଜୁଳି ବି, ଜାମୁକୋଳି ବି ସେମତି ପାଗ କରି ଖାଇବୁ ବଢିଆ ଲାଗିବ।
ହଁ ପାଗ କରି ଖାଇବୁ ସେଇ ଟାଇମ ରେ ଯୋଉ ଟେଷ୍ଟେ
ହୁଁ ଜାମୁ କୋଳି ଲୁଣ ଦେଇକି ଶୁଖେଇଥିବୁ ଖରାରେ ସେଆ ପାଚିଯାଇଥିବ।
ହଁ,
ଆଣିଥିଲେ କାଲି ଆମ ପୁଅ ଇଏ ଜାମୁ କୋଳି ପାରିକି ଆଣିଥିଲେ। ଏ ସେ କୋଳି ଗୁରାକ ଖାଇଥିଲି କସ ମାନେ ଖରାରେ ଶୁଖେଇଲେ ମା ଙ୍କଡ଼ ଆସିଲେ ନେଇ ଆସିଲୁ ଘରକୁ, ଖାଇଲି କେତେ ଖାଇଛି ତଣ୍ଟି ପୁରା କଷା ଲାଗିଲା। ଆଉ ଖାଇ ପାରିଲିନି।
ମାନେ ଜାମୁକୋଳି ଗଛ ଅଛି ତମ ଘର ପାଖରେ?
ନାଇଁ ଘର ପାଖରେ ତ ଆମ ଆଉ ବିଲ ଫିଲରେ ଅଛି ଆମ ଜାଗା ଯୋଉ ବାରିରେ ଆଉ ବାହାରେ ଆଉ। ତାଡେ ଯାଇକି ଗାଈ ଫାଇ ବାନ୍ଧି ଆଉ ଯାଆନ୍ତି ନେଇକି ଆସନ୍ତି।
ଯୋଉ ଇଏ ଏବେ ତାପରେ ବି ଯୋଉ କାଜୁ ବି ସେମିତି କାଜୁ ଦର-ଅ-ଅ ପକେଇକି ଲୁଣ କାଟି ଦେଇକି ଲୁଣ ଲ କା ଗୁଣ୍ଡ ସବୁ ଗୋଳେଇକି ଖରାରେ ଶୁଖେଇ ଦେଇକି ଖାଇଲେ ବି ଭଲ ଲାଗେନି କି?
ହଁ,
ଏ ଖାଲି ପାଟିରେ ମାନେ ଖାଇବୁ
ହ
ପା କୁଣ୍ଡେଇ ହବ ତଣ୍ଟି କୁଣ୍ଡେଇ ହବ କିନ୍ତୁ ଏଥିରେ ପକେଇକି ଶୁଖେଇକି ଖାଇବୁ ବଢିଆ ଟେଷ୍ଟ ଲାଗିବ।
ହୁଁ ପାଚି ଯାଇ ହେଲେ କୁଢେଇ ହୁଏନା ଅବଶ୍ୟ କିନ୍ତୁ କାଶ ଉଠାଏ କଷଟା
ହଁ ହଁ ଖାଇ ସାରିବୁ ଖାଇସାରିବୁ ଖାଇଲା ବେଳେ କିଛି ଲାଗୁନଥିବ ଯେମିତି ଖାଇସାରିବୁ ତଣ୍ଟି ପା ମାନେ ଗୋଟେ ଅବଜ୍ଞା ଲାଗେ।
ହଁ ମୁଁ ସେ ମୁଁ କାଜୁ ଖାଏନା। କାଜୁ ହେଲା ତଣ୍ଟି କଷ ଲାଗେ ବୋଲି ମୁ ଖାଏନା। କିନ୍ତୁ ମଞ୍ଜି ଆମ ପୁଅ ଆଣିଥିଲା।
ହଁ ମୁଁ ବି ଯେମତି ଖାଏ ନା କିନ୍ତୁ ଯୋଉ ଶୁଖେଇକି-ଇ-ଇ-ଇ ମାନେ କ ଲଙ୍କା ଲୁଣ ହରିକା ଦେଇକି ଶୁଖେଇକି ତାପରେ ଖାଇବାକୁ ଭଲ ଲାଗେ ମତେ ସେଇଗୁଡା ଖାଇବାକୁ ଭଲ ଲାଗେ ମୁଁ ଖାଏ। ଏମିତି ଏଗୁରା କଞ୍ଚା ହେଗୁରା ମତେ ମ ଭଲ ଲାଗେ ନା।
ମୁଁ ବି ସେଇ ଖାଏନା ଯୋଉ କିନ୍ତୁ କାଯୁ ମଞ୍ଜି ମତେ ଭଲ।
ହଁ କାଜୁ ମଞ୍ଜି ଧର ପୋଡିକି ତାକୁ ବାଡେଇକି ଖାଇବୁ ଭଲ ଲାଗେନି ନା?
ହଁ କାଜୁ ମଞ୍ଜି ମୋତେ ଭଲ। ଆମ ପୁଅ ବି ଆଣିଥିଲା ଆମ କାଜୁ ବଗିଚାରୁ କାଜୁମଞ୍ଜି।
ହଁ ମୋ ଯୋଉ ମାଉସୀ ଘର ପାଖରେ ତାଙ୍କ ଘର ପାଖରେ ସିଏ ହେଲା ଦିଅନ୍ତ ନ୍ତି କାଜୁ ମଞ୍ଜି।
ହଁ ସେ ଯେ ପୋଦିନା ଗଛ ନୁହଁ ନା ଆଣିଥିଲି ସେ କୁଆଡେ ଶୁଖିକି ଉଡିଗଲା ଆଉ ଆମ ପ ସେ କୁଆଡେ ଆଉ ହେଲାନି, ସେ କୁଆଡେ ଗଲା ତ ପାଇଲିନି ଆଉ।
ଶୁଣୁ ମୁଁ ବା ସେମିତି ଯୋଉ ଆନଥିଲିନା ମତେ ଦେଇଥିଲେ, ମୁଁ ଆଣିକି ବେଗରେ ପୁରେଇଚି, ମୋର ବି ଆଉ ମନେ ନାହିଁ-ଇଁ ଏଁ ଯୋଉ ପୋଦିନା ପତ୍ର ପୂରେଇଛି ବୋଲିକି, ସେ ଆଉ ଲଗେଇମି କ ସେ ପୁରା ଶୁଖିକି-ଇ ମୋର-ଅ ମୁଁ ହେତ କାଲି ନା, ପହର ଦିନ ମୁଁ ଏମିତି ହାତ-ଅ ମୋ ଯୋଉ, ଏଥିରେ ବୋଟଲ ଚେନ୍ ରେ ପୁରେଇଚି। ଦେଖିଲା ଅଳକୁ ସେ, ପତର ଭଳିଆ ବାହାରଲା। ମୋର ମନେ ପଇଲା ସେଦିନ, ନହେଲେ ସେମିତି ପଇଛି। ମୋ ବେଗେରେ।
ହଁ, ମୁଁ ସେ ଯୋଉ ଆଉଥିଲେ ମୋ ମାଉସୀ ଯଉ ଆଣିଥିଲି ଦିଟା-ଆ ଡେମ୍ଫ, ମୁଁ ଲଗେଇଥିଲି ବଞ୍ଚିଥିଲା। ହେଲେ, ମୋ ସାନ ଯେତେଳେ ଔଷଧ ପକେଇଛି ଘାସ ସହ, ସେ ଯେ ପଡ଼ିକି ପୁରା ମରିଯାଇଛି।
ହଁ, ମୁଁ ଆଉ ଲଗେଇନି ମୋ ମନେ ନାହିଁ ତ ଆଉ। ଦେଖିବା ଫେ